ହାଲୋ
ହଁ ହାଲୋ।
ହଁ ଆଉ କଣ କରୁଥିଲ?
ଏଇ ବସିକିନା ଗାଧେଇକି ଆସିଲି ତ, ଆପଣ?
ମୁଁ ଗାଧେଇ ଖିଆପିଆ ସାରିକି ଜଳଖିଆ ଖାଇକି ରୋଷେଇ କରି କରି ସାରିଲିଣି। ୟା ଆଉ।
କରିକି ଏଇଠି ବସିଥିଲି ଏଇନା, ମୁଁ ସକାଳୁ ରୁଟି ଖାଇଥିଲି। ରୁଟି, ଦହି, ଆଉ କଦଳୀ ଗୁଡ। ଚିନି ତ ଖାଉନୁ ମୋଟେ ଗୁ ଖାଉଛ ଆଉ ଚିନି ଟା ଖାଇଲେ ଭଲ ନାହିଁ ନା ଦେହ ପାଇଁ ଯୋଉ ଡାଇବେଟିସ୍ ଫାଇବେଟିସ ଏ ହୋଚି ସେ ଯୋଉ ଆମେ ଏବେ ଗୁଡ ଆମ ପରିବାର ସବୁ ଗୁଡ ଆଣିକି ଖାଉଛୁ। ଚିନି ଫିନି ଖାଉନୁ, ଆଉ ତମେ କଣ ଖାଇଥିଲ? ହ୍ୟାଲୋ। ହ୍ୟାଲୋ ଏଇଟା କୁଆଡେ ଗଲା?
ହ୍ୟାଲୋ।
ହଁ ମୁଁ କହିଲି ତମେ କଣ ଖାଇଥିଲ?
ମୁଁ ଖାଇଥିଲି ସପୁରୀ କୁ ବିଟ ଲୁଣ ପକେଇକି ଖାଇଥିଲି ଆଉ ସକାଳୁ ଟିକିଏ ଚାହା ପିଇଥିଲି ଆଉ କିଛି ଖାଇନି, ଖାଇବି ଏଇନା ଆଉ।
ହୁଁ ସେଟା ତ ଭଲ ସପୁରୀଟା ଦେହ ପାଇଁ ଭଲ ବିଟ ଲୁଣ ଗୋଳେଇ ଖାଉ ଆଛା ହଁ, ଓହ
ଆପଣଙ୍କ ଆଡେ ବାହୁଡା ଫାଉଡା ପାଇଁ ରଥ ଫଥ ହେଲାଣି?
ହଁ ଆମ ଗାଁ ରେ ହୁଏ ର ରଥଯାତ୍ରା, ରଥ ସବୁ ହଉଛି ବନା ହଉଛି ଆଉ ସରିଯିବ ଏବେ ତ ବାହୁଡା ଆଉ ଅଳ୍ପ ଦିନ ରହିଲା ନା, ଆଉ ସରି ଆସି ଲାଣି ବି, ଏଇ କଲର ଫଲର ଦେବେ ଆ ଉପରେ ଆହୁରି ତାର ଚାନ୍ଦୁଆ ଫାନ୍ଦୁଆ ସବୁ ଇଏ କରିବେ, ଆ ହଉଛି। ହେଇ ତିନି ପା ହେଇ ସାରିଲାଣି, ସରିଯିବ। ଆଉ ଆପଣଙ୍କ ଗାଁ ଆଡେ ହୁଏନା, ର
ହଁ ଆମ ଗାଁରେ ବି ହେ ହେଲାଣି ହେଇଯିବ ମାନେ ଷ୍ଟାର୍ଟ ହେଇଯିବ ବୋଧେ ଆଉ, ମୁଁ ଆଉ ଜାଣିନି ନା ଯାଇନି ଗାଁ ଆଡେ। ଆପଣ କଣ ଜାଣିଛନ୍ତି ଦେବସ୍ନାନ ବିଷୟରେ ପୂର୍ଣ୍ଣିମା ବିଷୟରେ କହୁନାହାନ୍ତି।
ଦେବସ୍ନାନ ପୂର୍ଣ୍ଣିମା ଆମର ବା ହୋ ଏବେ ଗଲା ଏଇ ପହର ଦିନ ନା କଣ ଗଲା। ଅଣତିରିଶ ତାରିଖରେ ଗଲା, ଆମର ହୁଏ ଏଠି ଆଗରୁ କରୁନଥିଲେ ଏବେ କରୁଛନ୍ତି। ସେଠି କଣ ସେଟା ବର୍ଷକୁ ଥରେ ହୁଏ, ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା। ସେ ଭଗବାନ କଣ୍ କି ହିଞ୍ଜୁଳା ଗୋପୀ ମାନେ ତାଙ୍କୁ ଅଭି ସାପ ଦେଇଥିଲେ, ଯେତେବେଳେ ତାଙ୍କର ତ ଭଗବାନଙ୍କର କେତେ ଲୀଳା କୃଷ୍ଣଙ୍କର ସେ ଯୋଉ ବାଲ୍ୟ ବାଲ୍ୟ ଅବସ୍ଥାରେ ଯେତେବେଳେ ଗାଧୋଉଥିଲେ ଗୋପୀ ମାନେ ନଦୀରେ ସେ ଉପରେ ଯୋଉ ଗଛ ଉପରେ ବସି ତାଙ୍କୁ ବସ୍ତ୍ର ସବୁ ହରଣ କରି ନେଇଥିଲେ। ହରଣ କଲି ସେମାନେ ଯେତେ ଗାଧେଇ ଆସି କପଡା ଖୋଜନ୍ତି ତାଙ୍କର ପାଇଲେନି। ଦେଇଥିଲେ କୃଷ୍ଣ ସବୁ ନେଇଯାଇଛନ୍ତି ତାଙ୍କ ଲୀଳା ତ ଉ ଦେ ଦେବତା ମାନଙ୍କୁ ଅଗଚର। ଆଉ ଏଇଠୁ ସେମାନେ ସେଇଠି ଅଭିଶାପ ଦେଇଥିଲେ ଯେ ଆମେ ମା ମାନେ ଏଇଠି ଗାଧଉଛୁ ଆମ ବସ୍ତ୍ର ଯେମିତି ହରଣ କରୁଛ ତମେ ସେମିତି। ବର୍ଷକୁ ଗୋଟେ ଥର ଏଇ ଯୋଉ ସ୍ନାନ ପୂର୍ଣ୍ଣିମା ଜେଷ୍ଠ ପୂର୍ଣ୍ଣିମା। ସେଇଦିନ ତମେ ଗାଧେଇବ ମଣ୍ଡପରେ ସମସ୍ତେ ମାନେ ଯୋଉ ମଞ୍ଚରେ ଗାଧେଇବ। ନା ତା ଙ୍କ ଥିବ ଘର ଥିବ ନା। ମାନେ ଥିବ ଘୋଡଣି ଥିବ କେହି ମାନେ ସମସ୍ତେ ତମକୁ ଦେଖିବେ ହଜାର ହ ଭକ୍ତ ତମୁକୁ ଦେଖି ବେ ନାରୀ ପୁରୁଷ ପିଲା ଛୁଆ ସମସ୍ତେ ଦେଖିବେ। ସେଇଟା ତ ତାଙ୍କର ଗୋଟେ ଲୀଳା ଅଛି ବର୍ଷକୁ ଥରେ ସିଏ ଗାଧୋଇବେ ଭ ସେମାନେ ସବୁ ତାଙ୍କୁ ଦେଖିବେ ହେଟା ଗୋପୀ ତାଙ୍କୁ ଅଭିଶାପ ଦେଇଥିଲେ। ସେଇଥି ପାଇଁ ବର୍ଷ କୁ ଥରେ ଦେବସ୍ନାନ ପୂର୍ଣ୍ଣିମା ହୁଏ ଆଉ। ତାଙ୍କୁ ପଣ୍ଡା ମାନେ ସବୁ ଶହେ ଆଠ ଘରାରେ ସୁବାଶିତ ଜଳ ଭ ପକେଇ ଆଉ ତାଙ୍କୁ ଗାଧାନ୍ତି ବଳ ସେ ଯୋଉ। ଇଏ ମନ୍ଦିରେ ସା ଚତୁର୍ଥା ମୂର୍ତି ଗାଧେଇ ଦିଅନ୍ତି ଆଉ। ତାଙ୍କ ସ୍ନାନ ବେଦୀରେ ବସେଇକି।
ସେଦିନ ପୁଣି ହୁଏ ଗଜାନନ ବେଶ ତାଙ୍କର ହୁଏ ଭକ୍ତମାନଙ୍କୁ ଦେଖା ଦିଅନ୍ତି ଗଜାନନ ଭେଶରେ। ଏମିତି ତାଙ୍କର ଭଗବାନଙ୍କର କେତେ ଲୀଳା ଆମ ଗାଁରେ ବି ହୁଏ ହେଇଥିଲା। ଆମେ ଯାଇଥିଲୁ ସବୁ ଦେଖି। ତମ ଗାଁ ରେ କରନ୍ତି ଦେବ ସ୍ନାନ ପୂର୍ଣ୍ଣିମା ନା ନାଇଁ।
ଅ ହଁ ହଉଥିବ ମୁଁ ଜାଣିନି।
ହଉ ଯାଇ ନାହି କେବେ ତ ଆଉ ହୁଁ।
ଆଉ।
ଆଉ ପଢାପଢି ବା ରୋଷେଇ ଆମର। ଆମର ରୋଷେଇ କରିଛି ଭାତ ଡାଲି ଆଉ ଛୁଇଁ କାଙ୍କଡ ଭାଜିଛି। ଏ ଅଣ୍ଡା ଆମଲେଟ ହେଇଛି ଆଉ ଶାଗ ଭାଜିଲି। ଏତିକି ଆମ ରୋଷେଇ ଆଜି ହେଇଚି ହୁଁ। ଆଉ ଆମ୍ବ ଫାମ୍ବ ଏମିତି ଖାଇବେ ଆଇଁଷ ବି ଆମର ପ୍ରାୟ ଆମେ ଖାଉନୁ ହୁଁ ଜଣେ ଅଧେ ଏମିତି ଖାଉଛନ୍ତି।
ଏ ଅଣ୍ଡା ଟିକେ କରିଦେଇଛୁ ଆଉ। ଆଉ ତମର କଣ ସବୁ ରୋଷେଇ କରିଚ ରୋ ରୋଷେଇ ଜାଣିଛ ରୋଷେଇ ଫୋଷେଇ।
ଟିକେ ଟିକେ ଆଉ ପୁରା ଜାଣିନି ଆଉ କ ଏବେ କଲିନି ଟିକେ ଟିକେ ଆଗରୁ ଜମା ଜାଣିନଥିଲି।
ହୁଁ। ଓ ହଁ ଶିଖିବ ଟିକେ ଟିକେ ରୋଷେଇ। ଆ ନସିଖିଲେ ପୁଣି କେତେବେଳୁ ଅ ଏନେ ମାନେ ବାହାଘର ହେଲେ ଶାଶୁ ଘରେ କ ରିବ ପୁଣି ହଷ୍ଟେଲ ଫଷ୍ଟେଲ କେତେ ରୁ ନିଜେକୁ କରିବାକୁ ପଡିଥିବ।
ନସିଖିଲେ କେମିତି କେତେ ହୋଟେଲୁ ରୁ କିଣିକି ଖାଇବ। ଶିଖିବାକୁ ଟିକେ ଟିକେ ମାଙ୍କ ପାଖୁ ଟିକେ ଟିକେ ଶିଖିବ ରୋଷେଇ କେମତି କଣ ହଉଛି ସବୁ ଆଇଟମ।
ହଁ ଯାହା ଟିକେ ଟିକେ ସବୁ ଶିଖିଛି ଆଉ ଚଳନିଅ ଜିନିଷ ସବୁ ଶିଖି ଦେଇଛି।
ହୁଁ। ମେନ୍ ଭାତ ଡାଲି ଭଜା ଏଇଟା ଟିକେ ଶିଖିଗଲେ ତାପରେ ଅ ନ୍ୟ ଜିନିଷ ଗୁଡାକ ଏ ଏ ମସଲା ଫସଲା ଜିନିଷ ହଁ। କି ଏବେ ବି ତ ସବୁ ବି ମୋବାଇଲ ଦେଖିକି ଶିଖି ଦଉଛନ୍ତି। କଣ କଉଟା ଚିକେନ ହଉ ପନିର ହଉ ଛତୁ ହଉ। ସବୁ ଆଇଟମ ଗୁରା ଶିଖି ଦଉଛନ୍ତି ଦେଖିକି ବି କରି ଦଉଛନ୍ତି ବହୁତ ସୁବିଧା ହେଇଗଲାଣି। ହୁଁ ଆଉ। କଣ କରୁଛ କଣ ତମର ରୋଷେଇ କରୁଛ।
ଆଜି ହଁ ଭାତ ନା ନା ମାମା କରିଛନ୍ତି ଭାତ। ଆଉ ଡାଲମା କରିଥିଲେ ବାବା ଖାଇକି ଯିବେନା ସକାଳୁ ତା ଡାଲମା ସେଇ ଛୁଇଁ ଆଳୁ ଭ ଭଜା ଆଉ ଏଇ ଯୋଉଟା ହଁ କଲରା ଆଳୁ ଭଜା। ଏଇ କଲରା ହେଇଛି ନା ସେଇଟା ଗୋଟେ ଚାଲିଛି ଆଉ।
ବାଡ଼ିରେ ବାଇରେ କଲରା ହେଇଚି। ହଁ ଭଲ କଲରା ଟା ଖାଇବା ଭଲ ଡାଇବେଟିସ ପାଇଁ ବହୁତ ହଁ ଏ ସୁବିଧା। କଲରା ଜୁସ୍ କରିକି ପିଇବ ସକାଳୁ ଯାହା ଡାଇବେଟିସ୍ ଫାଇବେଟିସ କଲରା ଭଜା। ତାକୁ ଚିପ୍ ମାନେ କଲରା ତ କେତେ ଆଇଟମ ହବ ସେଇଟା ନିହାତି ଖାଇବା କଥା ଡେ ଡେଲି ନହେଲେ ବି ସପ୍ତାହକୁ ଦି ତିନି ଥର ଖାଇବା ଦରକାର। କଲରା ଟା ସେରା ତ ଡାଇବେ ଉଛନ୍ତିୁ ହଁ କଲରା ଜୁସ କରି ଖାଲି ପେଟରେ।
ହଁ ସେଇଟା ମୋ ଘରେ ସମସ୍ତେ ସେମତି ହଉଛନ୍ତି ମତେ ଅଜା ମୁ ହଁ ମାନେ ସକା ବା ପଢି ଆଉ ପଢିନି ଆଉ ମୁଁ ଟିକେ ପଢେ ଏଇନା ଏକ୍ଜାମ ବିନି ମୋ ମନ ଟା ଭଲ ଲାଗୁନି ସେଥିପାଇଁ ସେଇ ଡେଟ ଗଲା ପରେ ଯାଇକି ଭଲ ଲାଗିବ ପାଞ୍ଚ ତାରିଖ ପରେ।
ହୁଁ ହୁଁ। ଅଛି ଅଛି ଏବେ ପାଞ୍ଚ ତାରିଖ ଭିତରେ
ଆଉ ପାଞ୍ଚ ତାରିଖ ଦିନ ହିଁ ଅଛି ଏଗଜାମତାରେ। ସେଟା ମୁଁ ଦେଇ ମାନେ ଦେଲେ ବି ଯଦି ତୁ ହବୁ ବି ମାନେ ତର କ୍ଵାଲିଫାଇ ହବନି ତ ସେଥି ହଣ ଦେବା ପାଇଁ ମନା କଲେ ସବୁ।
ହଁ ହୁଁ।
ବାପା କହୁଛନ୍ତି ଏତେ କଣ ତୁତୁରିଆ ହଉଛୁ ତ ସେ ଖେଣ୍ଡିଆଡ ଟା ପକେଇବା କଥା ମାଞ୍ଷ୍ଟରେ ପକେଇ ଦେଇଚି। କଣ କହିଲେ ହଁ ଅଛି ତ ଆଉଥ ବାହାରି ଆଉ ଥରେ ପକେଇବୁ ଆଉ ଏଇଟା ମାନେ ବା ରୁନି ମାନେ ଓ ଟି ଇ ଟି ଟା ବେଶୀ ବାହାରୁନି ତ ସେ ଏଇ ଟାଇମ ରେ ବାହାର ଥିଲା ତ ସେଥିପାଈ ମୁଁ କହିଲି କାଇହିଁ ଛାଡିବି ପକେଇଦେବି କିନ୍ତୁ ଏଇଟା ତୁ ପକେଇଲେ ବି ଏଟା ହବନି ତ ସେଥିପାଇଁ
ହବନି ଏଇଟା ଦଉଚି ଗୋଟେ ଆମ ଝିଆରି ଗୋଟେ ତାର ପାଞ୍ଚ ତାରିଖରେ ଏଟା ତ ଥରେ ବାହାରିଥିଲା ପୁଣି ଗଲା ଇଏ ବନ୍ଦ ହେଇଥିଲା ପୁଣି ଏବେ ଆସିଚି। ବାହାରିଛି ଦବା ପାଇଁ ପାଞ୍ଚ ତାରିଖରେ ଅଛି ସେ ଯିବ ତାର ପରୀକ୍ଷା ଦବ ବୋଲି।
ହଁ ପା ଯଉ ବହୁତ ଥର ଚେଞ୍ଜ କରୁଚନ୍ତି ଖାଲି ଡେଟ ଡେଟ।
ଚେଞ୍ଜ ଡେଟଟା ହୁଁ। ସବୁ ଗୁଡା ଏମତି ଦେଇଥିଲି ଯେମିତି ନିଟ ଫିଟ। ଗଲା ଲିକ ଆଉଟ ହେଇଗଲା ପୁଣି ପରୀକ୍ଷା ଛୁଆମାନେ ହଇରାଣ ହୋଉଛନ୍ତି ନା ସେଟା ପଢିଥିବେ ପରୀକ୍ଷା ଟା ଦେଇ ସାରିଥିବେ ହୁଁ, ପୁଣି ଦେଲା ବେଳୁ ପରିଶ୍ରମ କରିବାକୁ ପଡୁଛି। ସବୁଥିରେ ଏମତି ହଉଛି ଏ ଯୋଉ ଓ, ଟି, ଇ, ଟି କଣ ଉଣିଶିରେ ଟିଚର୍ସ ପାଇଁ ଦଉଥିବେ ନାଇଁ କି। ପରୀକ୍ଷା। ଆଉ ଉ କଣ କରୁଛନ୍ତି ବେଶ ପରେ କଣ କରୁଛନ୍ତି ବିଇଡି।
ମୁଁ ହଁ ବିଇଡି କରୁଛି ଏଟା ସେକେଣ୍ଡ ୟଆର ହେଲା ଆଉ।
ସେକେଣ୍ଡ ୟର ହେଲା ନାଇଁ। ହଉ ଆ ମଝିରେ ମଝିରେ ଯେତେଳୁ ଭାରୁଚି ଟିକି ଦେଇଦବା ପରିକ୍ଷା ସବୁ ଯାହା ଯାହା ଟିଚର୍ସ ପାଇଁ ଦରକାର। ଏଁ ସବୁ ଦେଇଦେଇକି କ୍ୱାଲିଫାଇ ହେଇକି ବସିଥିବ ଆ ହାରିବ ଯେତେବେଳେ ଫର୍ମ ପକେଇବ ଦେଖିବା ଲାଗିବ। ବତେ ଲାଗିଯିବ ଆଉ ହୁ। ହୁଁ
ଏବେ।
ଖାଇବା ପୁଣି କେ ତୁ? ମୁଁ ଏମିତି ରୋଷେଇ ରୋଷେଇ ସାରିଦେଇକି ହୁଁ ରୋଷେଇ ସାରିକି ଏମିତି ଆସିଥିଲି ମୁଁ ଦେଖିଆ ଆ ଟିକେ କଥା ହେଇଯାଏ କଣ କରୁଛନ୍ତି? ଆଉ ଝିଅ ବି ତାର ଆଜି ଅଛି ପରୀକ୍ଷା ସିଏ ଯିବ ଢେଙ୍କାନାଳ ପରୀକ୍ଷା ଦେଇଯିବ ଯେ ଉଁ ଏଠୁ ତାକୁ କିଏ ନବ ଟିକେ ଛାଡିକି ଆସିବ। ସେଥିପାଇଁ ଇଏ ପଳେଇଛନ୍ତି ତ ଆଙ୍କର ମିଟିଂ ଟା ତା ବାପା ପଳେଇଛନ୍ତି ମିଟିଂ ଅଛି ସେ ପଳେଇଛନ୍ତି। ଆଉ କୁକୁୁର ଟାଏ ଅଛି କଣକୁ ଟିକେ ନେଇକି ଠିକ ଟାଇମ ରେ ଛାଡିକି ଆସିବାକୁ ପଡିବ ସେଠି ଯୋଉ କାମି କୁ କାମୀ କାକୁ ପୁଣି ଢେଙ୍କାନାଳ ଯିବ।
ଖାଇବ କି ନେଇ ଛାଡି ଦେଇେଇକି ଆସିବେ ଆଉ।
ଉ। ଆଉ। ଆଉ ତମ ଘରେ ସବୁ ବାପା ମା ସମସ୍ତଙ୍କ ଦେହ ପାହ ଭଲଅଛି ଭାଇ ଭଉଣୀ?
ହଁ ଭଲଇ ଜେଜେ ମା ର ଟିକେ ସେ ଆସେ ଚାହିଁଲେ ବି ଚାଲିଲେ ହବ କିନ୍ତୁ ସେ ଠିକ ସେ ଚା ଚାଲମି ତା କାମରେ ସବୁ କରିଦଉଚୁ ନା, ସେମିତି ତ ମନ ରହୁନି ଆଉ।
ନା ହଉ ତାଙ୍କ ବୁଢା ବୁଢୀଙ୍କ ସେବା ଯଦି ସେବା କଲେ ଭଲ ତାଙ୍କ ଆଶୀର୍ବାଦ ରହିଲେ ତମ ସବୁ ମାନେ ସବୁଥିରେ ସଫଳ ହବ। ସେ ଯଉ ଆଶୀର୍ବାଦଟା ନେଲି ଯେ ଏଇସମୟରେ ତ କରିବା କଥା ସେବା ଆଉ। ଯେତେ ସେବା କରିବେ ଏତେ ଭଲ ତାଙ୍କ ମାନଙ୍କର। କିଛି ମନରେ ରଖ ସେବା କଲେ ନା ମନରେ ପୁରା ଆ ସଚ ସେବା କରିବ ଦେଖ ତମ୍ ଫଳ ପାଇବ ନିଶ୍ଚିନ୍ତ ଭାବରେ ଭଗବାନ ତମକୁ ଫଳ ଦେଲି ତାଙ୍କ ଆଶୀର୍ବାଦ ଟା ରହିକି ଯାହାବି ଚାହିଁବ ସେଇଟା ହ ଆଉ ସିଏ ଯଦି ଟିକେ ମନ ମୁଆ କଲେ କୋଉଥିରେ ସେଟା ସେଦାଏ ଆ ତାକୁ ଏଇଟାରା ପଢିଲେ ନା ଭଲ ହବନି। ତାଙ୍କ ମନ ଦୁଃଖ ଟା ଅନୁଭବ କରି ପଡିବ ହଁ।
ଓଉ ପୁଣି କଣ କରିବି ଆଉ।
ହଉ।